ହ୍ୟାଲୋ।
ହେଲୋ।
ହଁ ଶୁବିଲା।
ହଁ କଣ କରୁଚ କି?
ବସିଛି ଆଉ କଣ କରିବା ତମେ କଣ କରୁଚ?
ମୁଁ ବିଏଇ ଛାତ ଉପରେ ବୁଲୁଚି ପବନ ଟିକେ ଭଲ ହଉଚି ତ ଆଉ।
ହଁ ଇଆଡେ ଆଜି ପବନ କିଛି ହଉନି ଗରମ ବହୁତ ଲାଗୁଚି।
ନାଇଁ ଇଆଡ଼େ ଟିକେ ପବନ ହଉଚି ଆଉ। କାଲି ତ ଲକ୍ଷ୍ମୀ ବୋଡ ବୋଧେ ନାଇଁ।
ହଁ ମହାଲକ୍ଷ୍ମୀ ବୋଡ।
କାଲି ତାହେଲେ ବର୍ଷା ନିହାତି ହବ ଆଉ।
କେଆଣି ହବ କି ନହବ? ହୁଏ ତ ମହାଲକ୍ଷ୍ମୀ ବୋଡା ଦିନ।
ହୁଏତ
ଯେମିତି ହେଲେ ଠୁପାଟେ ହଉ ପଛେ ବସୁମତୀ ସ୍ନାନ କରିବେ।
ହଁ।
ଆଉ ରାତି ଖାଇବା କଣ?
ରାତି ଖାଇବା ଆଜି ହୋଟେଲୁ ଆସିବ ନାନ ଚଣା ମସଲା।
ଆଜି କଣ ବହୁତୁ ଭଲ ଦିନ ନା କଣ।
ଭଲ ଦିନ ସେ ଆଜି ଗରମ ବେଶୀ ଲାଗୁଚି ତ ରୋଷେଇ ଘରେ ବସିବାକୁ ଇଚ୍ଛା ହଉନି।
ହଁ ସବୁବେଳେ ହୋଟେଲ ଜିନ୍‌ଷ ଖାଉଚ ଦେହ ଖରାପ ହବନି।
ହଁ ବେଳେ ବେଳେ ଖାଇଦୋଉ ଆଉ ଇଚ୍ଛା ହୁଏ ଯେତେବେଳେ ଖାଇଦୋଉ।
ସେ ହୋଟେଲ ରେ କେତେ ତେଲ ମସଲା ସବୁ ପକଉଚନ୍ତି ମସଲା କେତେ ଦିନର। ତେଲ ପ୍ରବଳ କୋଉ ତେଲ ପକଉଥିବେ ବି ଜଣା ନାହିଁ।
ଏଗୁଡା ଦେଖିଲେ ଇଚ୍ଛା ହବନି ସେମିତି ଦେଖିଲେ ଭଲ ଦେଖା ଯାଉଚି ଆଖିକି ଭଲ ଦେଖା ଯାଉଚି ତ ଖାଇବାକୁ ଇଛା ହଉଚି ସେଇ ହୋଟଲ ରେ ଯାଇକି ଦେଖିଲେ ଇଛା ହବନି।
ଆଖିକି ଯୋଉ ଜିନିଷ ଭଲ ଦେହ ପାଇଁ ସେ ଜିନିଷ ଭଲ ନାହିଁ ଆଉ।
ହ ଏଇ ଜିଭଲାଳସା ପାଇଁ ମଣ୍ଡିିବା ପାଇଁ ଖାଇଦବା କଥା।
ହଁ ସେଇଟା ବା ଜିଭକୁ ବାରି ହଉନି। କିନ୍ତୁ ବାରବା କଥା। ଦେହ ପାଇଁ ଭଲ ନାହିଁ ଆଜିକାଲି କେତେ ଯୁବପିଢି କୁ ହୃଦ ରୋଗ ହଉଚି। ସବୁଏଇ ଜୀବନଶୈ ଳି ଖରାପ ପାଇଁ ହିଁ ହଉଚି ଆଉ କିଛି ନାହିଁ ଜୀବନ ଶୈଳୀ କେତେ ଖରାପ କରୁଚନ୍ତି। ସକାଳୁ ଉଠିଲେ ଆଗ ଫୋନ ଚେକ୍ ହଉଚି।
ହଁ ଆଗ ମୁହଁଧୁଆ ନାହିଁ ଆଗ ଫୋନ ଟା ଚେକ୍ ହଉଚି।
ତେଣୁ ସକାଳୁ ଉଠିଲେ କେବେ ବି ଫୋନ୍ ଚେକ୍ କରିବନ୍ ପାଣି ଗୋଟେ ଗ୍ଲାସ କି ଅଧ ଗ୍ଲାସ ପିଇବ। ବ୍ୟାୟାମ ଟିକେ କରିବ ତା ନିତ୍ୟକର୍ମ ସାରିବ ତାପରେ ବ୍ୟାୟାମ ଟିକେ କରିବ। ତାପରେ ଗାଧୁଆ ଫାଧୁଆ ଯାହା ବାକି ରହିଲା କରି ଖାଇବା କିଛି ଖାଇବ। ତାପରେ ଟିକେ ଫ୍ରେ ମୁଣ୍ଡ ଭଲ ଲାଗିବ ଟିକେ ମନ ଟାକୁ ସେଇଥିପାଇଁ ଦଶ ପନ୍ଦର ମିନିଟ୍ ଦେଖିବ ଆଉ ଉଠୁ ଉଠୁ ଦେଖିବା ଟା ଭଲ ନୁହେଁ ନା।
ଏଇ ଜୀବନ ଶୈଳୀ ଚାଲିଗଲାଣି ତ ଆଉ ଅଳସ ଲାଗୁଛି ସେ ସବୁ କରିବା ପାଇଁ ଅଳସ ଲାଗୁଛି ବୋଲିଛି ଭାବୁଛି ହଁ ଉଠିଲେ କାଲି ସକାଳେ ମୁଁ ଯୋଗ କରିବି ମୁ କରିବି ପୁଣି ଇଚ୍ଛା ହଉନିଁ ଆଉଛି ଟିକେ ଶୋଇପଡିବା।
କିଛି ଅସୁବିଧା ହେଇନା ଶରୀରରେ ସେଇଥିପାଇଁମ ଥିଲା ଯେ ଅସୁବିଧା ଟିକେ ବେକ ପେନ୍ ଗୁଡ ପେନ୍ ହବନି ଯନ୍ତ୍ରଣା ହବ ସେତେବେଳେ ତମେ ନିହାତି କରିବାକୁ ମନେ ହବ।
ହଁ
ହଉ କାନ୍ଧ ପେନ୍ ଗୁଡ ପେନ୍ ମୁଁ ବି ସବୁ ବସିକିନା ପାହାନ୍ତାରେ ଉଠିକି ମୁଁ ଚାଲିଛି ଯୋଗ କରୁଛି ଯାହା ଯେମିତି ବ୍ୟାୟାମ ଶିଖିଛି କିଛି ଦେହ ପାଇଁ ତାହା କରୁଛି।
ହଁ ଭଲ ଶରିର ପାଇଁ ଭଲ ବାମ। ଆଉ ଏବେ ତ ଏବେଠୁ ତ ଆଣ୍ଠୁ ଗଣ୍ଠୁ ବଥା ହେଲାଣି। ଆଉ ତ ଆଗକାଳ ଲୋକ ଭଲ ଖାଦ୍ୟ ସାର ଖାଦ୍ୟ ଖାଉନଥିଲେ ବୋଲି ସେମାନେ ଏବେ ଯାଏ କାମ କରିପାରୁଛନ୍ତି ଆମେ ତ ସେତିକି ଯିବୁନି।
ଜୀବନଶୈଳୀ ସାର କଣ ଖାଲି ଖାଦ୍ୟ ସାର ବାଗସ ବାହାର ନଥିଲା ବେଶୀ ଖାଇବା ଥିଲାମର
ଆଜ୍ଞା ଚଳି
ସବୁ ଖା ସୁସ୍ଥ ଲାଗନ ହେ ଆଉ ଏମାନେ ତ ଆଜିିକାଲି ସେମାନେ ଚୁଡ଼ା ଜଳଖିଆ ମୁଢି ହେଲେ ନାକ ନିଦ ମୁଁ ଘରେ କଣ। ଛଟୁଆ ଗୁଣ୍ଡ ଘରେ ବନେଇି ବହୁତ ଟେଷ୍ଟ ଲାଗେ
ହଁ ଛତୁଆ ମୁଁ ଘରେ ବନାଏ। କିନ୍ତୁ ଛୁଆ ଆମର ଛତୁଆ ଘର ଛତୁଆ ଖାଇବେନି କିଣା ସେ କସ୍ତୁରୀ ତୁଆ ଖାଇବେ କିନ୍ତୁ ଘର ଛତୁଆ
ନାଇଁ ଘରେ ବନେଇବା ବହୁତ କଷ୍ଟ କୁରୀ ମୋ ଝିଅକୁ ବି ମୁଁ ଦିଏ କସ୍ତୁରୀ ଛତୁଆଡୁ ସେ ଘର ଅଛୁ ତ ଟେଷ୍ଟ ଲାଗେ କଣ ପାଇଁ ନା ମୁଁ ସେଥିରେ ଚୂଡା ଯେତିକି ଦେବି ସେତିକି ବୁଟ ଭଜା। ବୁଟ ଭଜାକୁ ଛଡେଇଦବ ବୁଟ ଭଜା ହେଲା। ତା ତାପରେ ଏପଟେ ଗହମ ଅଧଗିନା ଅ ଆଉ ଯୋଉ କଣ କହିଲେ ମାଣ୍ଡିଆ ମାଣ୍ଡିଆ ଧଗିନା ଏମାନଙ୍କୁ ସବୁ ଭଲସେ ଧୁଇଇଁଦବ
ହଁ
ଓ ବାଦାମ ଟିକେ ଶୁଖେଇ ଦେଇକି ଏମାନଙ୍କୁ ପୁଣି ଟିକେ ହାଲକା ଭାଜି ଦେଇକି ଓଟସ ଟା ଟିକେ ଭା ସେତ ଗୁଣ୍ଡ ଟା ଭଲ ହୁଏ ନା
ହଁ ସେ ଘରେ ଗ୍ରାଇଣ୍ଡରରେ ଗ୍ରାଇଡି କର
ହଁ ସବୁ ଗ୍ରାଣ୍ଡିଙ୍ଗ କରିଦବ ଯାହା ଯାହା ଭଲ ଭଲ ଜିନିଷ ତମେ ଯଦି ଡ୍ରାଇ ଫ୍ରୁଟ କିଛି ପକେଇବା ପାଇଁ ଚାହୁଁଛ କିସ୍ତା ବାଦାମ ଏକା ବି ପକେଇ ପାରିବ କିୁ ମୁୋ ସେ ସୁବେ ତ ପକାଏନି ମୁଇଁ ଖାଲି ନର୍ମାଲ ବାଦାମ ଆମ ବାଦାମ ଦେଶୀ ବାଦାମ ନ ପକାଏ ଓଟସ ଟିକେ ପକେଇବି ମାଣ୍ଡିଆକୁ ଧୁଇଁକି ତା ଚୁନା ଟିକେ ପକେଇବି ଆଉ ବୁଟ ତ ହେଇଗଲା ଚୁଡ଼ା ତ ହେଇଗଲା ଆଉ ତାପରେ କଣ କର ନା ତାକୁ ଗ୍ରାଇଣ୍ଡିଙ୍ଗ କରି ଅମୁଲ ପ୍ୟାକେଟ ଟା ଆଣିକି ସେଥେରେ ଅମୁଲ ପ୍ୟାକେଟଟା ମିଶେଇଦିଏ।
ଗ୍ରାଇଣ୍ଡିଙ୍ଗ୍ କରି ସାଇଲେ ଗୋଳେଇଦିଅ,
ହଁ ଗ୍ରାଇଣ୍ଡିଙ୍ଗ୍ କରିସାରିଲି ତ ମାପଚୁପ ହିସାବରେ ଯେତିକି ଆମ ଆସିଲା ଆମେ ଧରିନିଅ ଦୁଇ ଗିନା ଯଦି କଲେ ସେଥିରେ ତିନି, ଚାରି ଚାମଚ ଅମୁଲୁ ଧରି ନିଅନ୍ତୁ ଦୁଇ ଚା ଚାମଚ ଅମଲ ଅମୁଲ ପକେଇବା, ସେଇ ହିସାବରେ ଆମ ବଡ ପତରରେ କରୁଛନ୍ତି ସେଇ ହିସାବରେ ପ୍ୟାକେଟ୍ ଟେ ଦୁଇଶହ ଗ୍ରାମ କି ତିନିଶହ ଗ୍ରାମ ବି ଆରାମସେ ହେଇଯିବ, ତାକୁ ପକେଇକି ଗୁଳେଇଦେଲ। ତାପରେ ଚିନି ଗୁଣ୍ଡ ତମେ କରିକି ରଖି ଥିବ କି ଚିନି ମିଶେଇବ କି
ଅଁ ହଁ।
ତମେ ଗୁଡ ମିଶେଇବ ଯଦି ପସନ୍ଦ କରିବ ତିନି ଚାମଚ ଦେଇଦେଲ ସେଇଥିରୁ ଅଧା ଚାମଚ ଦେଇଦେଲ ଚିନି ନା ଗୁଡ। ଆଉ ଗୁଳେଇ ଦେଲ ଥରେ ବନା ଏ ଅମୁଲ ମିଶେଇକିନା ଥରେ ବନା ବହୁତ ଟେଷ୍ଟ ଲାଗୁଛି।
ଏଥର ବନେଇବା ଘରେ ବନେଇବା ଆଉ କିଣିବା କେତେ ସେ ଛୋଟ ପ୍ୟାକେଟ୍ ଏତିକି ଟିକେ ଆସୁ ଛି ସେ ଦି ଦିନି ବି ଯାଉନି।
ସତୁରି ନା ଅଶୀ ଟଙ୍କା ନଉଛନ୍ତି।
ହଁ ସେଇଗୁଡା ଆଉ ଏଥର ଘରେ ବନେଇବା ଏଥର ତମେ ଯେମିତି କହିଲ ସେମିତି ଘରେ ବନେଇ ବା ଗହମ ଟା ଟିକେ ମିଳୁନି ଏବେ ତ, ଆଉ
ହଁ ଗହମ ନମିଳିଲେ ଚଳିବ ଆଉ ଯୋଉ ମାଟିଆ ଚାଉଳ, ବ୍ରାଉନ୍ ରାଇସ ଯୋଉଟା କହୁଛନ୍ତି ମାଟିଆ ଚାଉଳ
ହଁ।
ତାକୁ ବି ଦି ମୁଠା ଏମିତି ଧୁଇଁକି ଶୁଖେଇବ ଯେତେ ସବୁ ଧୁଇଁକି ଶୁଖେଇଦବ ବୋଲେ ସେ ପରିଷ୍କାର, ଆମେ ଯାଇକି କଣ କରୁଛନ୍ତି ନା ମାଣ୍ଡିଆ ଯୋଉ ଆଣୁଛନ୍ତି ଧୋଉ ନାହାନ୍ତି ଘରେ ବନେଇ ଦଉଛନ୍ତି, ମାଣ୍ଡିଆ ଚୁନା। ତାକୁ ଧୁଇଁକି ତାକୁ ଗଡେଇବ କାରଣ ଗୁଡି ଗୁଡା ତ ମାଣ୍ଡିଆରେ ଥାଏ। ଗୁଟା ମାଣ୍ଡିଆରେ।
ମାଣ୍ଡିଆ ବଜାରରେ ପ୍ୟାକେଟ ମାଣ୍ଡିଆ ବି ମିଳୁଛି ତ?
ହଁ ପ୍ୟାକେଟ୍ ମାଲ ଟା ବି ମିଳୁଛି କିନ୍ତୁ ଏଇଟା ତମେ ନେଚୁରାଲ ପାଇଲ ନା। ଟିକେ କଷ୍ଟ ପଡିବ, କେତେ ସେଥିରେ କି ଗୁଟେ ଗିନା ମାଣ୍ଡିଆଯିବ। ଗୁଟେ ଗିନା ଇଁ ମାଣ୍ଡିଆ ଯୋଉ ଧୁଇଁକି ଶୋଇବା ପାଇଁ ଏକାଡେ ତ ସେଟା ଶୁଖେଇଦେଲ ବୁଟ ଡାଲି ତ ହେଇଗଲା। ଆ ଗହମ ଟିକେ ଶୁଖେଇଦେଲ। ସେ ସବୁ ଶୁଖେଇଦେଲ ଅମୁ ଅମୁଲ ଟିକେ ନିହାତି ମିଶେଇବ, ଅମୁଲ ଟିକେ ମିଶେଇଲେ ତା ଟେଷ୍ଟ ପୁରା ବାହାରିଯିବ। ସେଇଟା ହେଇଗଲା ସକାଳ ଜଳଖିଆ ହେଇଗଲା ଏଇ ଚାରିଟା ବେଳେ ଯେତେବେଳେ ଟିୟୁସନ ଜାଉଁଛନ୍ତି ବି ଭୁକ ଲାଗୁଛି ଖୋଜିବେ ଯାହାହେଲେ କିଛି ବନ ବନେଇବା ଅପେକ୍ଷା ଛତୁଆ ଗୁଣ୍ଡ ଟା ଭଲ ଦେହ ପାଇଁ। ପ୍ରୋଟିନ୍ ବି ମିଳିବ ଭିଟାମିନ୍ ସବୁ ମିଳିବ କଣ ପାଇଁ ଖାଇବନି?
ବାହାର ଜିନିଷ ଖାଇ ଖାଇ ସେମାନେ ଏଥର ଘରେ ବନେଇବି ସେଇ ଛତୁଆ ଯେମିତି କହିଲ ସେମିତି ଘରେ ବନେଇବି ଛତୁଆ ଗୁଡା ଅମୁଲ ମିଶେଇବ, ବଡ ପିଲା ବି ଖାଇପାରିବେ ଛୋ
ପାଇଁ ବନେଇଛି କିନ୍ତୁ ଛୋ ହଁ ସବୁ ତମେ ବି ଖାଇପାରିବ। କିଛି ପ୍ରୋବ୍ଲେମ ହବନି ମୁଁ ବନେଇ ଥିଲି ବଡ ଡବାଟେ ପନ୍ଦର ଦିନି ପାଇଁ, ମୋର ପାଞ୍ଚ ଦିନିକେ ସରିଗଲା। ଅମୁଲ ପକେଇ ଦେଇଛି ନା ଟେଷ୍ଟି ତ ଲାଗୁଛି ଖାଇଦଉ
ହୁଁ। ଅମୁଲ ପଡିଲେ ଭଲ ଲାଗିବ ଆଉ ତେଣୁ କ୍ଷୀରିଆ ଖିୀରି ଲାଗିଲେ ଟିକେ ଖାଇଦବାକୁ ମନ ହବ, ହଁ ମୁଁ ବୁଝିଲି
ପିଆଜ ଦେଇକି ଚୂଡା ଟିକେ ନହେଲେ ଭାଜିଦବ ଆଉ କଣ।
ଆଉ ସେମିତି ବାନେଇଲେ ମୁଁ ଖାଏ ଆଉ ଛୁଆ ଆଉ ଖାଏନି।
ସେ ଚୂଡ଼ା ଭଜା ଖାଉନାହାନ୍ତି।
ଚୁଡା ନା ଚୁଡା ଭଜା ସେ ପିଆଜ ଫାଜ ପକେଇଲେ ସେ ଖାଏନି କଦଳୀ ଦହି ଚକୁଡିକି ଦେଲେ ଟିକେ ଟିକେ ଖାଇବ କିନ୍ତୁ ସେ ଭଜା ଛୁଡା ଜମା ଖାଇବନି।
ଚକଟା ତ ଖାଉଛି ଚକଟିକ ଖାଇବ କଦଳୀ ଟିକେ କ୍ଷୀର ଟିକେ ଚିନି ଟିକେ ବା ଗୁଡ ଟିକେ ମିଶେଇି ଖାଇଥବ ଆଉ।
ଓହୋ, ଆଉ କଣ ଆଉ ସବୁ ଭଲ?
ହଁ ସବୁ ଭଲ ଘରେ।
କୋଉ କ୍ଲାସ୍ ପାଠ ପଢୁଛି କି?
ପୁଅର ଚତୁର୍ଥ କ୍ଲାସ୍ ହେଲା।
ଓହୋ, ଚତୁର୍ଥ ପଢୁଚି?
ହୁଁ, ଆଉ ତମର ପିଲାପିଲି?
ହଁ, ମୋର ଝିଅଟେ ସେ ଦଶମ ପଢୁଚି ଆଉ।
ବଡ ହେଇଗଲାଣି ଝିଅ ଆଉ।
ହଁ ବଡ ହେଇଗଲାଣି ପୁରା, ଦଶମ ପାଠ ତ ସବୁବେଳେ ପାଠରେ ତ ବ୍ୟସ୍ତ ଆଉ। ସମୟ ସେଇଥିରେ ଯାଉଚି ଆଉ।
ସେଇ ଦଶମ ସରିଲେ ବଡ ଟେନ୍ସନ ଯିବ ମୁଣ୍ଡରୁ।
ହଁ ସେଇଟା ପରା। ତାପରେ ପାଠ ଦଶମ ସରିଲା ପରେ କଣ ଦେଖି ଏକାଦଶ ଦ୍ଵାଦଶ ପଢିବ। ତାପରେ ଯାହା କଲେଜ୍ କୁ ଯିବେ ଆଉ।
ହଁ ସେଇ ସ୍କୁଲରେ ଅଛି ଏକାଦଶ ଦ୍ଵାଦଶ ନାଇଁ?
ହଁ ଏକାଦଶ ଦ୍ୱାଦଶ ସେଇ ସ୍କୁଲ୍ ରେ ଅଛି ଆଉ।
ତାପରେ ପୁଣି ଯାଇ କୁଆଡେ ପଢେଇବା ପିଲାକୁ ଆଉ।
କିଛି ନା ଦେଖି କେତେ କଣ ସେତଵେଲୁକୁ ଗୋଟେ ସମୟ କହିବ କଣ ହବ କଣ ନାହିଁ।
ହୁଁ।
ତାପରେ ପରୀକ୍ଷା ନମ୍ବର୍ ଆସିଲା ପରେ ଜଣାପଡିବ ନା।
ହଁ, ନମ୍ୱର୍ ଅନୁସାରେ କୋଉଠି କେମ୍ତି ପଢେଇବ ଆଉ। ହଉ।
ହଁ।
ହଁ